ହ୍ୟାଲୋ।
ହୁଁ କଣ କରୁଛ?
ଏଇ ଛାତରେ ବସିଛି ଆଉ। ତମେ?
ମୁଁ ଏଇ ମ୍ୟାଗି ବନେଇକି ଖାଉଥିଲି ଖାଇକି ଏବେ ବସିଛି ଆଉ।
ହୁଁ ହୁଁ କଣ ରାତିରେ ମ୍ୟାଗି?
ଉଁ ନାଇଁ ସନ୍ଧ୍ୟାବେଳେ ବନଉଥିଲି ଟିକେ ଲେଟ୍ ହେଇଗଲା ବନେଇବା ଆଉ। ଏ ବନେଇକି ଖାଇକି ବସିଥିଲି। ଏବେ ରୋଷେଇ ବୋ ହୋଉଛି ରାତିରେ ଖାଇବି ଆଉ।
ଉହୁଁ। ଆଚ୍ଛା। ହଁ ବେଇ ହଁ ଘରେ ସବୁ ଭଲ ଅଛନ୍ତି ଆଉ। ପି ଏଇ ଟିକେ କାମ ଥିଲା। ଟିଉସନ ଥିଲା ଟ୍ୟୁସନ ସାରିକି ଆସିକି ବସିଛି ଛାତ ଉପରେ ଆଉ ପବନ ଖାଉଛି। ଖୋଲା ବାବନ।
କହନା କହନା ଆଜି ବି ତ ବହୁତ୍ ଗରମ ହଉଛି।
ହୁଁ।
ଉଁ ରୋଷେଇ ସରିଲାଣି ଘରେ?
ହୁଁ ହୁଁ ରୋଷେଇ ସରଲାଣି।
ହୁଁ।
ହୁଁ ଆଉ ଆଉ ସବୁ ଆଉ ସବୁ ଠିକ୍ ଠାକ୍?
ହଁ ସବୁ ଏମତି ଚାଲଛି ଆଉ।
ହୁଁ ହୁଁ।
କଣ କରିବା ଘରେ ତ ଅଛି କିଛି ଭଲ ବି ଲାଗୁନି।
ହେଁ ହେଁ ହେଁ ଘରେ ଥିଲେ ତ ସମସ୍ତଙ୍କର ସେଇ ସେମ୍ ରୋଟିନ୍।
ଘରେ ଭାରି ବୋରିଙ୍ଗ୍ ବୋରିଙ୍ଗ୍ ଲାଗୁଛି। ଆଉ କଣ କରିବେ ଏକାଟିଆ କୋଉଠି ଖାଲି ବସ ଖାଅ ସୁଅ ଏଇଆ କାମ ଆଉ କ।
ହୁଁ ହୁଁ ହୁଁ ଆଉ ଆଉ କଣ କାମ କି ସେଇଆ ତ।
ହୁଁ।
ମତେ ବାକି ବୋରିଂ ଲାଗୁନି କାରଣ ମୋର ସ୍କୁଲ ଟୁସନ ସବୁ ରହିଯାଉଛି ମୁଁ ଦିନ ଟା ଏନ୍ଗେଜ୍ ହେଇ ଯାଉଛି।
ସନ୍ଧ୍ୟା ବେଳୁ କୁ ଟିକେ କାହା ସାଙ୍ଗସାଥି କାହା ସହିତ କଥା ହେଲି ନହେଲେ। ଘର ଲୋକ ଏମତି ବସି କଥା ହେଲି ତାପରେ ରାତିରେ ଖାଇବି। କି ପଢିଲି ପଢିକି ରାତିରେ ଖାଇ ପିଇକି ଶୋଇପଡୁଛି ତ ମୋ ଦିନ କେତେବେଳେ ପଳଉଛି କିଛି ଜଣା ହି ପଡୁନି।
ହଁ ସେଇଗୁଡା ହେଲେ ଦିନ ଜଣା ପଡିବନି କିନ୍ତୁ ଏମିତି ବସିଲେ ଘର ବୋରିଂ ଲାଗିବନି।
ହୁଁ ଦିନ କିଛି ଜଣା ପଡୁନି ଆରାମସେ ପଳଉଛି ତ ଆଉ ମାନେ ଟିକେ ଟେନସନିଆ ଟେନ୍‌ସନିଆ ଲାଗୁଛି ସବୁଦିନ୍ କିନ୍ତୁ। ନାଇଁ ମ୍ୟାନେଜ୍ ହେଇଯାଉଛି ସବୁ କିଛି ପ୍ରୋବ୍ଲେମ ହଉନି।
ଏଇ ଆଉ ସମସ୍ତଙ୍କ ଦେହ ପା ଭଲ ତମ ଦେହ ଭଲ?
ହୁଁଁ ମୋ ଦେହ ଭଲ ଅଛି ଘରେ ବି ସମସ୍ତେ ଭଲ ଅଛନ୍ତି ତମ ଦେହ?
ହଁ ମୋ ଦେହ ଭଲ।
ଓହୋ ଆଚ୍ଛା ହଉ।
ଆଉ।
ରାତିରେ କଣ ରୋଷେଇ ହେଇଛି?
ରାତିରେ କଣ ରୁଟି ଆଉ ତରକାରୀ ହେଇଛି ଆଉ ତମର?
ଆମର ବି ସେଇ କଣ ରୁଟି ବନାହଉଛି ତରକାରି କଣ ବନା ହବ ଆଉ। ଆମର ଟିକେ ଲେଟ ରେ ଖାଆନ୍ତି ତ।
ଆମର ଜଲ୍ଦି ରୋଷେଇ ସନ୍ଧ୍ୟାବେଳୁ ସରଯାଏ।
ହୁଁ ଆମର ଟିକେ ଖାଉ ଖାଉ ଦଶଟା ହେଇଯାଏ। ବାପା ଖାଆନ୍ତି ଟିକେ ଲେଟରେ ଖାଆନ୍ତି ତ ସେଥିପାଇଁ।
ହୁଁ ହୁଁ। ହଁ କା ମାନେ ସମସ୍ତଙ୍କ ଘରେ। ଖାଇବାର ଇଏଟା ଟାଇମ୍ ଟେବୁଲ୍ ଟା ଠିକ୍ ନଥାଏ ମୋର ଗୋଟେ ସାଙ୍ଗଟା ଅଛି ତା ଙ୍କ ଘରେ ରାତି ସାଢେ ନଅଟାରୁ ରୋଷେଇ ଷ୍ଟାର୍ଟ ହୁଏ। ରୋଷେଇ ଷ୍ଟାର୍ଟ ହୁଏ
ଯୋଉ ନୂଆ ଦିଦି ଗୋଟେ ମ୍ୟାରେଜ କରୁଛନ୍ତି ୱାନୟେର୍ ହେଲାଣି ତାଙ୍କର ବି ସେ ପା ଦଶଟା ଏଗାରଟା ରୋଷେଇ ଷ୍ଟାର୍ଟ ହବ ସେ ଭାଇଙ୍କର ସବୁ ଦୋକାନ ତ ସେ ଆସିକି ପହଞ୍ଚିଲା ସୁ ଏଗାରଟା ହେଇଯିବ ଗରମ ଗରମ ବନାହବ ଖାଇବି।
ଓ ହୋ।
ହୁଁ। ଆଉ ଦୋକାନ ଘର ହେଲେ ତ ଜାଣିଛ ଲେଟ୍ ହ ତାଙ୍କର ସବୁ ବିଜନେସ ତାଙ୍କର ନା ତ ସେଥିପାଇଁ ସେ ଲେଟ ରେ ଆସନ୍ତି ଲେଟରେ ଖାଆନ୍ତି ଆଉ
ହଁ ସେଇଆବ ସମସ୍ତଙ୍କର ଟାଇମ ଟେବୁଲ ଅଲଗା ଥାଏ କେତେବେଳେ କିଏ କଣ ଖାଏ କାହାର ଜଲ୍ଦି ରୋଷେଇ କାହାର ଲେଟ୍ ରୋଷେଇ ଏମିତି ଆଉ
ହୁଁ।
ହଁ।
ଘରେ ମାନେ ଏମିତି ଏବେ ତ କେହି ଏତେ ଲୋକ ନାହାନ୍ତି ସମସ୍ତେ ଆସି ଯିବେ ସେତେବେଳେ ଖାଉ ଖାଉ ଏଗାରଟା ମାନେ କାମ ସାର ସରୁ ବାରଟା ବାଜିଯିବ।
ହଁ ହୁଁ।
ଘରେ ରହିଲେ ସମସ୍ତେ ଇଆ ହବ କିଛି ଯଦି କାମ କାର୍ଯ୍ୟ ହେଇଥିବ ତ ସମୟ ପଳେଇବ ହଁ।
ଆଛା ଆଉ ଆଉ କଣ କୁହ?
ଏଇ ସବୁ କଥା କଣ ଭାବୁଛି କଣ କରିବି କଣ ନାହିଁ ଟିକେ ଟେନସନ ରେ ଅଛି ଭଲ କଲେଜ ବି ଗୋଟେ ମିଳୁନି ଯେ ମାନେ ପଢିବା ପାଇଁ କୋଉଟା ଭଲ ହବ କୋଉଟା ଖରାପ ହବ ଭଲ କ୍ୟାମ୍ପସ ମିଳିବ କି ନାଇଁ? ଏ ସବୁ ଭାବୁଛି ଆଉ କଲ ତ ବହୁତ ସାରା ଆସୁଛି ବାକି କୋଉଠି ରହିବାର ସୁବିଧା ହୋଉନି ରହିବିନି ରେଗୁଲାର ତ ଆଉ କରିହେବନି ଏବେ ତ ଡିଷ୍ଟାନ୍ସରେିବ କଲା ବେଳକୁ ରେଗୁଲାର କଲା ବଳକୁ ଆଉ ସେ ଇଏ ନାହିଁ ଯେ ରେଗୁଲାର ଯାଇକି କଲେଜ
ହଁ ଏବେ ଡିଷ୍ଟାନ୍ସରେ
ପଇସା ପତ୍ର ଯୋଉ ଭଳିଆ ପ୍ରୋବ୍ଲେମ୍
ହୁଁ ସବୁଆଡକୁ ଦେଖିବାକୁ ପଡିବ ନା ଖାଲି କଣ ଗୋଟେ ଆଡକୁ ଦେଖିଲେ ଆଉ ହବ କି?
ସେ
ହ
ଏୟା ସବୁ ଆଉ କଣ କରିବା
ହୁଁ।
ଯାହା ଯେତେବେଳେ ଟାଇମ ଅନୁସାରେ ହବାରେ ଥିବ ହବ ଆ ଆଉ ଆଉ କଣ ଆଉ ବଦଳେଇ ପାରିବା
ଆମେ କଣ କରିପାରିବା ଆମ ହାତରେ କିଛି ନାହିଁ।
ହୁଁ।
ହୁଁ
ତୁମେ କଣ ସନ୍ଧ୍ୟାବେଳେ ଟୁସନ୍ କରୁଛ?
ହଁ ମୋର ଦିନରେ ଚାରିଟା ଟିଉସନ।
ହେ ମାନେ ଗୋଟେ ଗୋଟେ ପିଲା ଏମିତି ଆ
ଏ ଗୋଟେ ଗୋଟେ ଜାଗାରେ ଦି ଜଣ ବସିଛନ୍ତି ଦି ଜଣ ହଉଛନ୍ତି ଆଉ ତିନିଟାଙ୍କ ଜଣେ ଜଣେ ଜଣେ
ଓହୋ ସେଇ ଜଣ ଜଣଙ୍କୁ ଏକା ଟାଇମ ରେ କରିଦଉନ?
ନାଁ ସେମିତି କେମିତି ହବ ସମସ୍ତଙ୍କ ପ୍ସାର୍ନାଲୁସନ ଅଲଗା ଅଲଗା ଜାଗା ବା
ହଁ, ସମସ୍ତଙ୍କ କୋର୍ସ ବି ଅଲଗା ଅଲଗା ଥିବ
ହୁଁ-ଉ-ଉ, କ୍ଲାସ ଅଲଗା ନା, ତ ସେଇ ଅନୁସାରେ।
ଭଲ, ଯାହା ହଉ, ଗୋଟେ ଏମିତି ପାର୍ଟ-ଟାଇମ୍, ଆଉ ଦୁତିଜା ହାତ ଖର୍ଚ୍ଚ ଉଠିବ ଆଉ। ନିଜ ଖର୍ଚ୍ଚ ତ ଉଠିବ।
ଆରାମସେ ହେଇଯାଉଛି ନିଜ ଖର୍ଚ୍ଚ।
ହଁ, ଆ ତାପରେ ଆଗରୁ ଟ୍ୟୁସନ୍‌ ଆମେ ଯେତେବେଳେ ଟ୍ୟୁଟ୍ରାଲ୍ ରେ ଟ୍ୟୁସନ୍‌ ହଉଥୁଲୁ, ଟେନ୍‌ଥ ଟାଇମ୍ ରେ ସେତେବେଳେ ପାଁଶହ, ତିନିଶହ ଥିଲା। ଏବେ ତ ହଜାରେ ତଳକୁ ଆଉ ନାହିଁ।
ହଜାରେ ହେଁ, ହେଁ, ତିନି ହଜାର, ଚାରି ହଜାର ଟ୍ୟୁସନ୍‌ ସବୁ।
ହଁ-ଅ-ଅ, ମାନେ ଯେହେତୁ ସେ ଜଣେ ଯିବେ ତାଙ୍କ ଘରକୁ ଟ୍ୟୁ ସନ୍‌ କରିବେ।
ଓହୋ, ମୋର ତ ଏସ ଏଇଆ, ଗୋଟେ ଟ୍ୟୁସନ୍‌ ତିନି ହଜାର, ଗୋଟେ ଚାରି ହଜାର, ଏଇଆ।
ହଁ, ସେମିତି ଆଉ ନହେଲେ ଜଣେ ଯିବ, ପୁଣି ମାସ ସାରା ଏମିତି
ହଁ, ସବୁଦିନ ଯିବାକୁ ପଡିବାକୁ ପଡିବ ନା ନାଇଁ।
ହଁ, ନିଜେ ହଉଛି ତିନି, ଚାରି ହଜାର। ଆ ମାର୍କେଟ ଉପରେ ଯଦି ଭୁବନେଶ୍ଵର, କଟକ ଯଦି ହେଇ ତିନି, ଚାରି ହଜାର ବି କିଛି ନୁହଁ।
କିଛି ନୁହେଁ, ସେମାନଙ୍କର ସବୁ ଟ୍ୟୁସନ୍‌ ଛଅ, ସାତ ହଜାରରୁ ଷ୍ଟାର୍ଟେ।
ଷ୍ଟାର୍ଟେ ଏଇ, ମାନେ ଟିକେ ଆମେ ଏଇ ଏରିଆରେ ରହୁଛନ୍ତି ବୋଲି ସେଥିପାଇଁ ଟିକେ ତିନି, ଚାରି ହଜାରରେ ଚଳି ଯାଉଛି। ଆମେ ଯୋଉ ଟାଇମ୍ ରେ ଟ୍ୟୁସନ ହଉଥିଲୁ, ସେଇ ଟାଇମ୍ ରେ ତିନିଶ, ପାଁଶ ଥିଲା।
ତ ଟ୍ୟୁସନ୍‌ ହେଇଛି ପ୍ରଥମରୁ ପଞ୍ଚମ ଶ୍ରେଣୀ, ଶହେ ଟଙ୍କାରେ।
ହଁ, ଆମେ ବି ଟ୍ୟୁସନ୍‌ ହେଇଛୁ। ସେଇ ଟାଇମ୍ ଶହ ଟଙ୍କା ଲାଖା, ଶହ ଟଙ୍କା, ପୁଣି ଦେଢଶହ ଟଙ୍କା ହେଲା, ଦୁଇଶହ ଟଙ୍କା ହେଲା। ମୁଁ ଏଇଟ୍ କ୍ଲାସ ରେ ଟ୍ୟୁସନ ହଉ ଥିଲି ଫୋର ହଣ୍ଡ୍ରେଡ୍‌, ଫାଇଭ୍ ହଣ୍ଡ୍ରେଡ୍‌ ନିଅନ୍ତି।
ହଁ, ମୁଁ ବି ସେତେବେଳେ, ତାପରେ ଯେତେବେଳେ ସେଭେନ୍‌ ପର୍ଯ୍ୟନ୍ତ ହେଇଛି, ଫାଇଭ୍ ହ ନା ଫୋର୍ ହଣ୍ଡ୍ରେଡ୍‌ ରେ। ତାପରେ ବି, ତାପରେ ହେଇଗଲା ଆଉ ଗୋଟେ ଟ୍ୟୁସନ୍‌ ଗଲି ଆଁ, ତ, ସେଟା ବି ସେ ଫୋର୍ ହଣ୍ଡ୍ରେଡ୍‌ ର କୋଚିଂ ଥିଲା, ଟେନ୍‌ଥ ଚାରିଶହ ଟଙ୍କା ଥିଲା, ଏଟା ଥିଲା ପାଁଶ ଟଙ୍କା।
ଉଁ, ହୁଁ, ତମେ ପ୍ଲସ ଟୁ କୋଉଠୁ କରୁଥିଲ, କୋଉ କଲେଜ?
ହଁ। କଟକରେ।
ଓ ହୋ।
ହୁଁ।
ପ୍ରାଇଭେଟ୍?
ହୁଁ।
ହୁଁ, ହୁଁ, ପ୍ରାଇଭେଟ୍ ତ ବହୁତ ଖର୍ଚ୍ଚ ହେଇଥିବ ଆଉ।
ହଁ, ହୁଁ, ହୁଁ, କୋଉଥିରେ ଆଉ ଖର୍ଚ୍ଚ ନାଇଁ, ସବୁଥିରେ ତ ଖର୍ଚ୍ଚ।
ପ୍ରାଇଭେଟ୍ ନାମା, ତ ଖର୍ଚ୍ଚ ହବ ଆଉ। ବିନା ତିନି-ଚାରି ଲକ୍ଷ ତଳୁ କୋଉଠି ଆଉ? ରହିବା, ଖାଇବା, ହଷ୍ଟେଲ ଚାର୍ଜେସ୍‌ ସେତ ସବୁ ଆଉ।
ସବୁ ଆଜିକାଲି ଆ, ହେଇଗଲାଣି ଗୋଟେ ବ୍ୟବସାୟ ସବୁ। ସବୁଥିରେ ଆଗେ ପଇସା, ତାପରେ ଯାଇକି ପାଠ ପଢ଼ା।
ହଁ, ଆରେ ଦେଖୁନ, ଠାକୁରଙ୍କ ବି ତ ନେଇକି ବ୍ୟବସାୟ ହେଲାଣି, ଆଉ ଶିକ୍ଷା ଆଉ କଉଥିରେ ଅଛି।
ହଁ ସବୁତ ଏବେ ବ୍ୟବସାୟ ହେଇଗଲାଣି ଆଉ।
ପୁରୀ ମନ୍ଦିରକୁ ଯିବ ଦେଖିବ ଯିଏ ପଇସା ଦେଇଦବ ତାକୁ ଆଗେ ନେଇକି ଦର୍ଶନ କରିଦେବେ ଆଉ ଏଇ ଯୋଉ ସାଧାରଣ ଲୋକ ସେ କେତେ ଲାଇନ ରେ ଛିଡା ହେଇହେଇ ହେଇକି ବି ଦର୍ଶନ କରିବା ପାଇଁ
ସବୁ ପଇସା ଆଜିକାଲି ପଇସା ରେ ହିଁ ସବୁ କିଛି ହୋ ଉଚି। ବିନା ପଇସାରେ କେହି ପଚାରିବେନି।
କିଏ ପଚାରିବେନି ସତ କଥା।
ମାନେ ଦିଦି ମାନେ ବିଶ୍ୱାସ କର ଗୋଟେ ଭଲ ଡ୍ରେସ ପିନ୍ଧ କି ନଥିବ ମ୍ୟାଟର କରିବନି। ତମ ପାଖରେ ଯଦି ଦଶ ହଜାର ଟଙ୍କା ଅଛି ତ ମାନେ ଯୋଉ ଲୋକ ତମକୁ ମାରିବା ପାଇଁ ଚାହୁଁଥିବ ସିଏ ବି ତମକୁ ସାଲ୍ୟୁଟ କରିବ।
ସେଇଆପା ସବୁ ଆଜିକାଲି ପଇସାରେ ହେଇଗଲାଣି।
ସମସ୍ତେ ସମସ୍ତେ ଏବେ ପଇସା ର ଗୋଲାମ।
ହୁଁ ପଇସା ନଥିଲେ ଆଉ କିଛି ହେଇପାରୁନି। ହଁ।
କଣ କରିବା?
ମୁଁ ତ କଥା ଆଉ କଣ କରିବାକୁ ଭଲ ଲାଗେ ତମକୁ?
ମତେ କଣ ସେମତି ମତେ ତ ନୂଆ ନୂଆ ଜିନିଷ ଜାଣିବାକୁ ମତେ ଟ୍ରାଭେଲିଂ ବୋହୁତ ଭଲ ଲାଗେ।
ଆଚ୍ଛା।
କୋଉ ଜାଗା ବୁଲିବା ପାଇଁ ଚାହିଁବୁ ଘରଲୋକ ଛାଡା ହବନି ଏତେ ଦୂର ଦୂର ଜାଗା ଆଉ ବାକି ହଷ୍ଟେଲରେ ରହିଲାବେଳେ ଦୂର ଦୂରରେ ଜାଗା ଯାଇଁକି ବୁଲିକି ଚାଲି ଆସିଚି।
ଆଉ କଣ ଭଲ ଲାଗେ?
ଆମେ ଏମିତି ବି ବି ସିଏ ପିଲା କୋଡିଏ ତିରିଶ ଜଣ ଯାଇଥିଲୁ ବାଲେଶ୍ଵର ବୁଲିବା ପାଇଁ।
ଉୁଁ ହୁଁ ଆଚ୍ଛା।
ତମକୁ ଖାଇବା ପାଇଁ କଣ ଭଲ ଲାଗେ?
ମତେ ସେମିତି କିଛି ନାହିଁ ମୁଁ ତ ଆଇଁଶ ଖାଏ ନା ଵାକି ନିରାମିଷ ଯେତିକି ପରିବା ପତ୍ର ଟିକେ ଖାଏନା। ଆଉ ମୁଁ ଖାଏ ସେମିତି ମାନେ ମାନେ ମନ ଉପରେ ଡିପେଣ୍ଡ କରେ କି ଏବେ କଣ ଇଚ୍ଛା ଅଛି ଖାଇବାକୁ ମୁଁ ସେଇଟା ଖାଇବି।
ହଁ।
ହୁଁ ତମୁକୁ?
ଯାହା ଯେତେବେଳେ ମିଳିଲା ଆଉ ଯାହା ଯେତେବେଳେ ମିଳିଲା ସେଇଟା ଖାଇଦବାଆଉ।
ହୁଁ ହୁଁ ହୁଁ ହୁଁ ହଁ ସେଟା ବି ଠିକ କଥା ସବୁବେଳେ ସବୁ ଦିନିଷଟା ଥିବ ବୋଲି କିଛି ମାନେ ନାହିଁ ନା।
ଆରେ ଆମେ ଜୋଉ ହଷ୍ଟେଲରେ ରୋହୁଥୁଲୁ ସେ ଯୋଉ ଆଳୁ ପାଣି ଝୋଳ ତାକୁ ଖାଇକି ଯେତେବେଳେ ଆମେ ବଞ୍ଚିକି ତିନି ବର୍ଷ ପଳେଇ ଆସିବି ଆଉ ଭଲ ଖାଇବା କଣ ଖରାପ ଖାଇବା କଣ।
ଏଵେ କଣ?
ସେ ଯୋଉ ଆଳୁ ପାଣି ଝୋଳ ମାନେ ବିଶ୍ୱାସ କରନ୍ତିିନି ମୁଁ ହଷ୍ଟେଲ ରେ ରହୁଥିଲି ବି ସେଇ ଟାଇମରେ ଦିନେ ବରା ଆଳୁ ତରକାରୀ ହେଇଥିଲା ମୁଁ ତାକୁ ନେଇକି ମାନେ ଆମ ଅଇଁଠା ଯୋଉ ବଳେନି ମୁଁ ତ ଖାଇଲିିନି ନେଇକୀ ପକେଇଦେଲି। ମାନେ ବିଶ୍ଵାସ କର ସେ କୁକୁର ବି ଶୁଙ୍ଘିଲାନି ପଳେଇଲା। ମାନେ ଭାବ କେତେ କଷ୍ଟ ହୋଉଥିବ ମାନେ ଆମେ କୁକୁର ଠାରୁ ବି ମାନେ ଆହୁରି ତଳେ।
ହଷ୍ଟେଲ ଖାଇବା ସବୁଠି ସେଇଆ। ସବୁଠି ସେଇ ପାଣି ଆଳୁ ଏଇଆ।
ମାନ ବହୁତ ମାନେ ସେଇ ଟାଇମ ରେ ସେ ଯେ ତାଙ୍କରେ ଯାହା ହଉ ସେଦିନ ସରି ବିି ଗଲା। ଆମେ ସେତେବେଳେ ଭାବୁଥିଲୁ ସେ ଦିନ ଖରାପ ବୋଲି କିନ୍ତୁ ଏବେ ଭାବୁଚେ ସେ ଏବେ ଭାବୁଚି କି ନା ସେଦିନ ଠିକ ଥିଲା ଟେନସନ ନଥିଲା।
ହଁ ଯାହା ଥିଲା ଗୋଟେ
ହୁଁ ପ ସବୁଠୁ ହେଲା ହେ ପଢା ସରିଲା ମାନେ ଟେନସନ।
ହଁ ଗୋଟେ ଚାଲିଥିବ ଚାଲିଥିବ ଯେମତି ପ୍ଲସ୍ ଟୁ ସରିଲା ତାପ ଟେନସନ ଷ୍ଟାର୍ଟ ହେଲା କଣ କରିବୁ କଣ ନାଇଁ? ତାପରେ ସେମିତି ଚାଲିଲା ପୁଣି ସବୁ ଟେନସନ ଷ୍ଟାର୍ଟ ହେଇଗଲା। ଟା ହଉଚି କଥା। ତାପରେ ହଷ୍ଟେଲ ରେ କଣ ସାଙ୍ଗସଥି ସମସ୍ତେ ଥିଲେ।
ହୁଁ।
ହଁ ସାଙ୍ଗ ସାଥି ତ ଥିଲେ ନା ତ କିଛି ଜଣା ପଡୁନଥିଲା। ଏ ତାପରେ ଜଣା ପଡିଲା ମାନେ ଆସି ସାରିଲା ପରେ ତ ସେତେବେଳେ ଖାଇବା କଣ ପାଣି କଣ ଲୁଣ କଣ କିଛି ବି ଜଣା ପଡୁନଥିଲା ସବୁ ୟେ ହେଥିଲା।
କଣ କରିବା ସମୟ ଅନୁସାରେ ଚାଲିଚି ଆଉ ଯାହା ହବା କଥା ହବ ଆଉ।
ହୁଁ ମୁଁ ତ କିଛି କରିହବନି।
ନା ଆମେ ଆମ ହାତରେ କଣ ଅଛି କରିବା।
ହୁଁ।
ହୁଁ ଦେଖାଯାଉ କଣ ହଉଚି ଆଗକୁ ଆଉ।
ହଁ। ସମୟ ହାତରେ ସବୁ ଛାଡିଦବା କଥା। ତେଣିକି ଯାହା ହବ ଦେଖାଯିବ ଆଉ।
ହୁଁ।
ହୁଁ।
ଆମ ଦ୍ବାରା ତ ଯାହା ମାନେ ଉଁ ସମ୍ଭବ ହଉଚି ଆମେ ସେୟା କରୁଚନ୍ତି।
ହୁଁ ହ।
ଯୋଉଟା ଆମ ଦ୍ଵାରା ହବନି ଆମେ ଆଉ କେମିତି କରିବା।